ହଁ କ
କହ।
ସେ ଏକା ନୁହେଁ। ମୁଁ ସମସ୍ତଙ୍କ ମିଶିକି ଯିବୁ ନା।
ହଁ ଆସ ଟିକେ ବୁଲାବୁଲି କରିକି ଏକାଥରେ ଯିବ ଆଉ।
ହଁ ଯିବି ତାପରେ ବାପାଙ୍କର ଡ୍ରେସ୍ ଆଣିଛି। ମୁଁ ମ ମୁଁ ମା ଜେଜେମା ର ଶାଢ଼ୀ ଆଉ ବହୁତ କେତେ କଣ କେତେ ବୋହି ବୋହିକା ନବୁ ଟେନସନ।
ଓହ ଯୋଉ ବ୍ୟବହାର ଦବୁ।
ହଁ, ବେଭାର ଦବୁ ତାପରେ ମୋ ଝିଅ ନୂଆ ଡ୍ରେସ କିଣିଛି ଦିଟା। ଦାଶ ବାବୁ କିଣିଛନ୍ତି ନୂଆ ଡ୍ରେସ୍ ମୁଁ ଏକା କିଣିନି ଯେହେତୁ ମୋତେ ଶାଢ଼ୀ ଦେବେ।
ଟିକେ ବୁଲା ବୁଲି ନ କଲେ ମଝିରେ ମଝିରେ ଟିକେ ମାନେ ଏମିତି ବୋରିଙ୍ଗ ଲାଗୁଛି। ତାଓ ଆଉ ତାହେଲେ କୁଆଡେ କୁଆଡେ ଯାଇଛୁ ବୁଲି ତୋ ସାଶୁ ହର ସିଆଡେ କିଲୋ? ଆଁ? ହାଲୋ।
ହୁଁ।
ହାଲୋ।
ଲି ଲେମ୍
ଆରେ ଟିକେ ନେଟୱାର୍କ କୁ ଆସେ।
ନେଟୱାର୍କ ପ୍ରୋବ୍ଲେମ୍ ହଉଚି କି?
ହୁଁ। ମୁଁ କହିଲି ଆଉ ଚାସୁ କର ତ ଯିବେ ନା
ହଁ ତମେ ବି। ମା ଆସିଚନ୍ତି ଯେତେବେଳେ କାମ ମାନେ ଯେମିତି କି ଅକେଜ୍ନାଲି କିଛି ଛି ଜିନିଷ ହେଲେ ମା ଆସନ୍ତି। ହାଲୋ।
ହୁଁ। ସିଏ ଯିବେ ବୁଲି ବୁଲାକି ଆସିବ।
ରାତିରେ କଣ ଖାଇବା କରିବୁ ଖାଇବୁ ଆଜି?
ମୁଁ ଖାଇ ସାରିଲିଣି। ମୁଁ ଆଜି ବନେଇଥିଲି ପୁରୀରେ ଯୋଉ ଫେମଶ୍। ମଟର ଝୋଳ ବନେଇଥିଲି ପିଇ ଦେଇଥିଲି ସୁପ୍ ବନେଇକି।
ହୁଁ!
ଆଉ
ପାଣି।
ହଁ ମଟର ପାଣି ବନେଇଥିଲି। ଆହୁରି ମଟର ତରକାରୀ କରିଥିଲି ଅଳ୍ପ ଦିଇଟା ଭାତ ଖାଇଲି ଆଉ ଖାଇଲିନି।
ହୁଁ ତୁ ଏବେ ସବୁ ରୋଷେଇ କରୁଚୁ ଘରେ?
ହୁଁ।
ବାହଘର ହେଇନୁ?
ହୁଁ।
ବାହାଘର ହେଇଯିବା ଏବେପାଇଁ ରୋଷେଇବାସ ସବୁ ଶିଖି ଗଲୁଣି।
ମୁଁ ଏବେ ରୋଷେଇ ନାହି ମୁଁ କେବେଠୁ ରୋଷେଇ ଶିଖିଲିଣି।
ରୁଟି ଗୋଲ ଗୋଲ ବନଉଚୁ ନା ବଙ୍କା ତେଡା?
ନାଇଁ ଗୋଲ ଗୋଲ ଫାଷ୍ଟ ଫାଷ୍ଟଏ ଯେବେ ବନୋଉଥିଲି ସେବେ ବଙ୍କା ହୋଉଥିଲା ଏବେ ଗୋଲ ଗୋଲ ହେଇଯାଉଚି।
ଓ ହୋ ଆରେ ଆଜି ପର୍ଯ୍ୟନ୍ତ ମୁଁ ଭଲସେ ରୁଟି ବନେଇ ପାରୁନି।
ରୁଟି ଟା ଗୋଟେ ଜିନିଷ ହାତ ସିଧା ରଖିବା ଦରକାର। ସେଇଟା ଅଟୋମେଟିକାଲି ଗୋଲ ହେଇଯିବ। ମୁଁ ତ ଫାଷ୍ଟ ଜେବେଳେ ରୁଟି ବନଉଥିଲି ସେତେବେଳେ ପୁରା ମାନେ ମୋର ବଙ୍କା ମାନ ଚିତ୍ର ହେଇଯାଉଥିଲା।
ତାପରେ ରୁଟି ବନ ମତେ ଖାଇବା ପାଇଁ ଭଲ ଲାଗେ ନା। ମତେ ବନେଇବା ପାଇଁ ବି ଭଲ ଲାଗେ ନା ମତେ ପରଟା ଟା ଭଲ ଲାଗେ ମୁଁ ପରଟା ବନେଇ ଦିଏ ଆମର
ମୁଁ ପରଟା ଶିଖିଛି କିନ୍ତୁ ରୁଟି ବନେଇ ପାରିବିନି।
ଆମର ବାପା ରୁଟି ଖାଆନ୍ତି ଆମ ପୁଅ ରୁଟି ଖାଏ ବୋଉ ରୁଟି ଖାଏ ଝିଅ ରୁଟି ଖାଏ ଆମ ସୋଫି ରୁଟି ଖାଏ କେବଳ ମତେ ଛାଡିଦେଲେ।
ଆରେ ଭାଉଜଙ୍କର କଣ ପୁଅ ନା ଝିଅ ହେଇଚି ତ?
ସୋଫିଅମ ତୋ କୁକୁର ଛୁଆ ହଁ ତାଙ୍କର ଗୋଟେ ଝିଅଟେ ହେଇଚି।
ଅନୁଭବ ଯେମିତି ଭୋଇଲ ମାଇଲ
ଆଉ ଯୋଉ ମାନେ ଏବେ ଯୋଉ ମାନେ ଇଏ ଚାଲିଚି ଗରମ ପାଇଁ ଗୁଳୁ ଗୁଳି ଟା ହଉଚି ନା ତ ସେଥିପାଇଁ ଇଚ୍ଛା ହଉନି ଆଉ କୌଣସି ଜିନିଷ ବନେଇବା ପା
ବିରକ୍ତି ଲାଗୁଚି! ଗୁଳୁଗୁଳି ପାଇଁ ଜମା ଭଲ ଲାଗୁନି!
ନା ବା ଖାଲି ଚିଡି ଚିଡା ଲାଗୁଛି ବନେଇଲା ବେଳକୁ!
ହଁ ଇରିଟେଡ ମାନେ ପୁରା ସବୁ ଜିନିଷରେ ବିରକ୍ତି ଲାଗୁଚି। ଏଁ କଣ କରିବି ବସପଡେ ଟିକେ କରିଦେମି ଆଉ ଟିକେ ଯାଉ କରିମି ଏଇ ଚିନ୍ ତା ଧାରା ମାଇଣ୍ଡରେ ରହୁଛି ସବୁବେଳେ ପାଇଁ।
ହୁଁ ମୁଁ ପା ଯେତେ ଥର ଭାବେ ସନ୍ଧ୍ୟାବେେଳେ ମୁଁ କରିଦେବି କରିଦେବି ନା କରି ତ ହବନି ଆଉ ଭାବୁଥିବି ଭାବୁଥିବି ଆଉ ସେମିତି। ଭାବନା ରହିଯାଏ କହିପାରେନି ତା ଖିଆ ଆଉ।
ମୁଁ ଏଇ ସନ୍ଧ୍ୟାବେଳେ ଅଫିସ ରୁ ଆସିକି ଯାଇଥିଲି ପାର୍ଲର।
ଫାଇନାଲି କାଟ୍
ଖାଲି ଫେସିଆଲ ଗୋଟେ କରି ନା ବା ଫେସିଆଲ୍ କରିକି ଆସିଲି ତୁଆ ମନା କଲୁ କରିବୁନି। ମୋ ଚୁଟି ସବୁ ବଙ୍କା ସିଧା ଅଛି ହେଲା ତାକୁ ସି ଧା କରିବି ବୋଲି ଏଇ ଯୋଉ ଷ୍ଟାର୍ଟିଂ ପରେ ବଢ଼ିଛି କୁଞ୍ଚ୍ କୁଞ୍ଚ୍ ହେଇଗଲାନି ନା ଉପରଟା କଲି ହେଇଗଲାଣି ପଛଟା ଇଏ ଅଛି ଷ୍ଟଟ୍ନୀ। ତାକୁ ମୁଁ ଆଉ ପୁରା ସଜାଡ଼ି ପାରୁନାହିଁ ଭାବିଛି ଗୋଟେ କଣ କାଟିଦେବି। ମୁଟକ ସ କିଛି ବି ଚୁଟିରେ ମୁଁ କିଛି ବି ଇମ୍ପ୍ଲିମେଣ୍ଟ କରିବିନି।
ଫୋଟକ୍ସ କରିଥାଏ
ଚୁଆଲି ଆର୍ ଯୋଉ ମୁଁ ତିନି ଥର ଆକ୍ଚୂଆଲି ଯୋଉ ଷ୍ଟାଟନିଙ୍ଗ କରିଦେଲି ସେଇଟା ମୋତେ ଖରାପ କରିଦେଲା ଚୁଟିଟା ମାନେ ପୁରା ଚନ୍ଦା ହେଇଗଲି।
ଚୁଟି ତ ମାନେ ମୁଁ ସେରା ମାନେ ସେ ଆ ଷ୍ଟେଟନିଂ କଲେ ଟିକେ ଚୁଟି ଟା ଗ୍ରୋଥ୍ ନେସ ମାନେ କମ ହେଇଯାଏ ବଟ୍ ହେଁ ଷ୍ଟେ ମାନେ ଷ୍ଟ୍ରେନ୍ଥ ଟା ବଢିଯାଏ ତାର।
ନା ନା।
କାହିଁକି ନା ମୁଁ ଯେତେଥର ତାର
ତୋର ପରମାନେେଣ୍ଟ ନୁହେଁ ବୋଲି ତୁ ଜାଣିପାରୁନୁ। ପରମାନେଣ୍ଟ ହେଇଥିଲେ ବୁଝିପାରନ୍ତୁ ତୁ ତ ପ ମାନେ ତୋର ପୁରା ସୁନ୍ଦର ଚୁଟି ଟା। ପୁରା ହେଲଦି ବି ପୁରା ଚୋଟିଟା ତୋର।
ମୋର ହେଲ୍ଦି ନାହିଁ ମୋର କୁଞ୍ଚ୍ କୁଞ୍ଚ ଚୂଟି ବୋଲି ସେଥିପା ଜଣା ପଡେ କିନ୍ତୁ ମୋର ହେଲ୍ଦି ଚୁଟି ନୁହେଁ। ମୋର ବହୁତ ପତଳା ଚୁଟି ଆଉମ ଚୁଟି ମୋଡା ମୋଡା ପାଇଁ ମୋ ଗ୍ରୋଥନେସ ହୁଏନି ମୋ ଚୁଟିରେ। ମତେ ମତେ ଚିଡା ଲାଗେ ବେଳେ ବେଳେ ରାଗ ଚି ଲଡେ ମତେ। ମୁଁ ଆବେ କାହିଁ ଏରା ମୁଁ ଷ୍ଟେଟ୍ କରିଦେବି ତାପରେ ପ୍ରଫେସନାଲ ବନେଇ ଦିଏ ଷ୍ଟ୍ରେଟ କରିଦିଏ ପ୍ରଫେସନାଲ ରେ। ଆଉ ନହେଲେ ଅ କଟରେ ଯଦି କାମ ଗଟା ପୂଜା ପର୍ବ ଥିବ କି କିଛି କଣ ଥିବ ମୁଁ ବନେଇଦିଏ।
ଓହ। ତୁ ଜବ୍ କେବେଠୁ ଛାଡ଼ିଦେଲୁନି।
ଜବ୍ ଛାଡ୍ଲିଣୀ ଆସିକି ଦି ବର୍ଷ ପାଖାପାଖୀ ହେଇଯିବ।
ହଁ ତୋ ସ୍କୁଟି?
ଘରେ ଅଛି। ଜବ କି ଗଭର୍ମେଣ୍ଟ ଉପରେ ଟ୍ରାଏ କରୁଛି ଦେଖିବା କଣ ହଉଛି ନହେଲେ
ହୁଁ।
ଜବ୍ ଅପର୍ଚୁନିଟି ଆସିଛି। କିନ୍ତୁ ଆଉ ମୁଁ ସେ ଲାଇନ ରେ ପଶିବା ପାଇଁ ମୋର ଇଚ୍ଛା ହଉନି। ମାନେ ମୁଁ ଟିକେ ଚାହୁଁଛି ଟିକେ ଭଲ ମାନେ ଇଏରେ ବସିବା ପାଇଁ। ସେଥିପାଇଁ ମୁଁ ଟ୍ରାଏ କରୁଛି।
ଓହୋ। ତାପରେ ଉ
ଟେମ୍ପୋରାରୀ ପଶିଲେ ନା ଗୋଟେ
ଆଚ୍ଛା।
ହୁଁ।
ସାଟିସ୍ଫାଏଡ଼ ଲାଗିବନି ଆଉ।
ନାଇଁ ଜବ୍ ଟା ଯିଏ କରିନଥିବ ଠିକ୍ ଅଛି ସେ କରିନଥିବ, ଯେ କରିଥିବ ନା ତ ତାକୁ ଯୋଉ ବାଟେ ବି ହେଲେ ତାକୁ ଟିକେ ମାନେ
ଘର
ଚିଡ୍ ଚିଡ଼ା ପଣ ଆସିବ ଇଏ ଆସିବ ସିଏ ଆସିବ ଫେବେ ମୁଁ କଣ ମୁଁ କେବଳ ମାନେ କୁ ଗୋଟେ ଟାଇମ ପାସ୍ ପାଇଁ ମୁଁ କରିଦେଇଥିଲି। ଆଉ ଟାଇମ ପାସ୍ ପାଇଁ ଯେହେତୁ କରିଥିଲି ମତେ ଏତେ କିଛି ଇଏ ଲାଗିଲାନି। କିନ୍ତୁ ତାପରେ ମୁଁ ଧୀରେ ଧୀରେ ଟ୍ରାଲ କରଲିି। ପକିଲେ ଭଲ ରେଜଲଟ ପାଏ ପକେଇବା ଦେଖିବା ଇଏ କରିବା। ପକେଇଥିଲି ବି ଟାଟା ଷ୍ଟିଲ୍ ଭିତରେ ପକେଇଥିଲି। ଆଉ ମୋର ଆସିବି ଥିଲା ଇଣ୍ଟରଭ୍ୟୁ ହେଇଥାନ୍ତା। ଗୋଟେ ଏମିତି ଇଏ ହେଲା ଯେ ଯୋଉ ଅ କ୍ୟାନସେଲ ହେଇଗଲା। ତ ସେଥିପାଇଁ ମୁଁ ଏତେ ଇଏ କରେନି ତ ଦେଖିବା ଆଉ ପରେ ଆଉ ଥରେ ଗୋଟେ
ଟ୍ରାଏ କରେଦଖେ ଆଉ ଗୁଡ ଲକ୍ ବ୍ୟାଡ ଲକ୍।
ତାପରେ ବି ଗୋଟେ ଯେ ଯେପଯନ୍ତ
ସେତିକି ବନେଇନଥିବ ନା ତ ଏଟା ମାନେ ହବନି। ସେଇଟା ହବାର ଥିବ ଯୋଉ ଟାଇମ ରେ ସେଟା ଅଟୋମଟିକାଲି ହବ ଯେତେ ଚେଷ୍ଟା କଲା।
ସେଇଟା ଏଟା ଭଗବାନଙ୍କର ଇଚ୍ଛା ଭଗବାନ ଯୋଉଟା ଚାହିଁବେ ସେଇଟା ହବ।
ସେଇଟା ହବ ସେଥିପାଇଁ ମୁଁ ଏତେ ସେ ଇଏ ହଉନି ଯାହା ହବ ହବ ଦେଖାଯିବ କର୍ମ କରିଚାଲ।
ହୁଁ।
ସେଇ ହିସାବରେ ଚାଲିଛି। ଆଉ ତୋର ତ ପୁରା ଭଲ ସେଟା ଆଉ ନୁହେ କି।
ଏମିତି ଚାଲିଛି ଦୁଃଖ କଷ୍ଟେ ଲାଇଫ ଯେମିତି ଗଟେ ଫାମିଲ ଯେମିତି ଦୁଃଖ ନୁହେଁ କି ଖରାପ ନୁହେଁ, ଭଗବାନଙ୍କୁ ଡାକୁଚି ଯେମିତିଆ ଲାଇଫ୍ ଦେଇଛନ୍ତି ଭଲ ଲାଇଫ। ଯ ଚେଷ୍ଟା କରୁଛି ଆଉ ଟିକେ ଭଲ ହଉ କଷ୍ଟ ସବୁବେଳେ ପାଇଁ ମୁଁ କରୁଚି କେତେବେଳେ ବି ନିଜକୁ ରେଷ୍ଟ ଦେଇନି। କେବେ ବି। ବିଫୋର୍ ମ୍ୟାରେଜ ଆଫ୍ଟର ମ୍ୟାରେଜ୍ କେତେବେଳେ ନିଜକୁ ମୁଁ ରେଷ୍ଟ ଦେଇନି ମୁଁ ସବୁବେଳେ ଏନଗେଜ। କିଛି ନା କିଛି ଚାଲିଛି ମୋର। ସେଇ ବା ମାନେ ପୁରା ଫାଙ୍କା ମାଇଣ୍ଡ ରହିବ ମନ ଦୁଃଖ ହବ। କଣ ହେଇଯିବ କଣ ହବ କଣ ଇଏ ସିଏ ପୁରା ଚିନ୍ତା।
ଯେତେ ମାଇଣ୍ଡ ମା ମାନେ ଏକୁଟିଆ ପରେ ରହିବ। ସେତେ ମାନେ ମୁଣ୍ଡ ଭିତରେ ଉଜନ ର ମାନେ ଫାଲତୁ କଥା ପସିବ। ମାନେ ଝଗଡା ହଉଥିଲେ ହବ। ଗୋଟେ ଚିଚିଡ଼ାପନ ଆସୁଥିବ ମୋତେ ଯେତେବେଳେ ମୁଁ ମାନେ ବିର ସେଥିଲାଗି ମୁଁ ମୋବାଇଲ ଖୋଲିଦିଏ ଇନଷ୍ଟାଗ୍ରାମ ଚଲେଇ ଦିଏ। ଏମିତି ହେଇଯାଏ।
ଆଛା।
କହିଲି ଖାଇସାରିଲ ନା ଖାଇ ଖୁଆ ସାରଲ
ହଁ ଖାଇସାରିଲିଣି। ଖାଇସାରିଲିଣି ଯାଉଚି ଟିକେ ଆଇରନ କରିବି